ହଁ କୁହନ୍ତୁ।
ହଁ କୁହନ୍ତୁ।
ହୁଁ ଆପଣଙ୍କ ନାଁ କଣ ହାଁ ମୁଁ ଶୋଇଥ୍ ଥିଲି ଆଉ ତମେ କଣ କରୁଛ?
ସେମ୍ ଶୋଇଥିଲି ଆଉ।
ତମ ଘର କୋଉଠି?
ଆନ୍ଦପୁର।
ଆନ୍ଦପୁର କୋଉଠି?
ଅ ସୁଅଁ ଜାଣିଛନ୍ତି?
କୋଉଠି?
ସୁଅଁବଦା?
ସୁଆଁବଦା କୋଉଠି?
ତାଇଁ କଣ ଜାଣିଛନ୍ତି?
କଣ କଣ କହ?
ମାନେ ମାନ ଦିଷ୍ଟିକ ଟା କହନ୍ତୁ, ଅ ଜିଲ୍ଲା ଜିଲ୍ଲା ଟା କୁହନ୍ତୁ ଜିଲ୍ଲା ଟା କୁହନ୍ତୁ ଜିଲ୍ଲା?
କେଉଁଝର।
ଓହ କେଉଁଝର ସେଇଟା ପଚାରୁଚି।
ଆପଣ କୋଉଠୁ କହୁଛନ୍ତି କି?
ମୁଁ କହୁଥିଲି କଳାହାଣ୍ଡିରୁ।
ଆଚ୍ଛା।
ଆପଣଙ୍କ ଏବେ କଣ ପଢା, ମୋ ନା ଦୀପ୍ତିମୟୀ। ଠିକ ଅଛି ତୁ ପାଟି କରୁଛୁ ସେ ଶୁଭୁଛି। ଆଉ ଆପଣ କଣ ପଢୁଛନ୍ତି?
ହଁ ମୋର ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇସାରିଛି।
ଓହୋ ଗ୍ରାଜୁଏସନ ପ୍ଲସ୍ ଟୁ ସରିଲା ଏବେ ଜଷ୍ଟ।
ଆଛା।
ହୁଁ। ଖାଇବା ପିଇବା ସବୁ କଣ ହେଇଛି?
ହଁ ଖାଇବାରେ ଆଜି ପଖାଳ ଭାତ ତା ସାଙ୍ଗକୁ ମି ଭଜା ଗୋଟେ।
ଓ ହୋ।
ସବୁ ପରିବା ପଡ଼ିକି।
ଆ ତମ ସେପଟେ ରଜ ତ ଭଲ ଫେମସ ହଉଥିବ। ଭଲ ଭଲ ମାନେ
ଜ ଆମ ଆଡେ ବହୁତ ଭଲ ହୁଏ।
ତୁମେ ସବୁ ବୁଲିବାକୁ ଯାଇଥିଲ?
ହଁ ବୁଲିବାକୁ ଯାଇଥିଲୁ। ଆପଣଙ୍କ ଆଡେ ରଜ ହୁଏନି କି?
ନା ଆ ଆକଚୁଆଲି ଆମ ଘର ହଉଛି ପାରାଦୀପ ହେଲା।
ଆଚ୍ଛା।
ହୁଁ। ଆମର ଏତେ ମାନେ ରଜ ହୁଏ ଏବେ କାଲି ତ ରଜ ସବୁ କି ସବୁ ପାଳନ ମାନେ ରଜ ରଜ ଆଉ ରଜ ଭଳିଆ ଲାଗୁନି।
ନ ଘରେ ରହିକି ପିଠା ପଣା ଖାଇବା କଥା ଆଉ।
ଏ ଆମ ଆଡେ ଭଲ ମେଳା ଫେଳା ବସୁଛି। ଦୋଳି ଫୋଳି ବି ଭଲ ପଡୁଛି।
ହୁଁ ହଁ ସିଆଡକ ଏରିଆ ହଁ। ସିଆଡକା ଏରିଆ ସବୁ। ହୁଁ ଆମର ଏ ସବୁ ରୁମମେଟ ଦିଦି ମାନେ ବି ସବୁ ସିଆଡ଼ କାର ଯିବା କେବେ ଦେଖକି ଆଉ।
ଆସିଲେ ଜଣେଇବ ଆଉ।
ହୁଁ ହୁଁ ଆଉ କଣ କୁହ ଆଉ ତମେ ସେଟ କଣ ସବୁ ବୁଲା ବୁଲି ଜାଗା ଫେମସ କୁ ମୁଁ ଆଜି ଖାଇଥିଲି ଅରୁଆ ଭାତ, ଡାଲମା, ଖଟା।
ସୋମବାର ପାଇଁ
ସୋମବାର ପାଇଁ ହେଇଥିଲା ହଷ୍ଟେଲ ରେ
ଆଁ।
ହୁଁ।
ହଷ୍ଟେଲରେ ରହୁଛ?
ଅଁ, ହଁ, ହଁ, ଶୁଣାଯାଉଛି। ଅଁ, ଆଇ ତୋମ ସେଇଠି କଣ ସବୁ ଜାଗା ସବୁ ଭଲ ବୁଲିବାକୁ ଅଛି।
ଆମର ତ କେଉଁଝର ଫେମସ୍ ଆଗେ ମା ତାରିଣୀ ଘଟୁଆଁ।
ହୁଁ।
ଆଉ ସବୁ ଅଛି ୱାଟର୍ ଫଲ୍ ସବୁ ଅଛି। ଗୁଣ୍ଡିଚାଘାଗି, ଖଣ୍ଡାଧାର
ହୁଁ।
ଆଉ ଆମର ବହୁତ ଜାଗା ଅଛି କେବେ ଆସ ବୁଲକି ଯିବ। ହଁ ଦେଖିକି ଯିବ ଜାଣିବ।
ଆଉ ହୋ। ମୁଁ ଯାଇଛି କେନ୍ଦୁଝର, ମୁଁ ଯାଇଛି, ଯାଇଥିଲେ। ଆମର ପିକନିକ୍ ହେଇଥିଲା କେଉଁଝର ର ତାରିଣୀ ଆଉ ଗୁଣ୍ଡିଚାଘାଇ।
ଆଚ୍ଛା।
ହଁ।
କେମିତି ଲାଗିଲା ବୁଲିକି ଗଲ? ଦେଖିକି ଗଲ, ମାଆଙ୍କ ଦର୍ ଶନଣ କଲ?
ହୁଁ, ମାଙ୍କ ଦର୍ଶନ ତ ବହୁତି ଭଲ ଲାଗିଲା। ଭଲ ଜାଗା, ହୁଁ, ପାହାଡିଆ ଏରିଆ ଭଲ ଆଉ। ଆମର ତ ଏପଟେ ପାହାଡ଼ ନାହିଁ।
ହୁଁ, ଆଉ କେବେ ଆସ ନେକ୍ସଟ୍ ଟାଇମ କେବେ ଆସ ବୁଲିକି ଯିବ।
ହୁଁ, ହୁଁ, ଯିବା ତ ନିହାତି। ତୋମେ ବି କେବେ ଆମ ପାରାଦୀପ ଆସ।
ହଁ ଯିବା ଆଉ।
ଉଁ, ପାରାଦୀପ କେବେ ଆଇଛ?
ପାରାଦୀପ ନା ମୁଁ କେବେ ଯାଇନି।
ନା।
ଉଁ, ବାବା ଯାଆନ୍ତି, ବାବା ଗାଡି ଚଲାନ୍ତି ନା ବାବା ଯାଆନ୍ତି, ଏ ଭିଡିଓ କଲ୍ ରେ ଦେଖି ଖିଛି କିନ୍ତୁ ରିୟଲେ କେବେ ଯାଇନି।
ଭିଡିଓ କଲ୍ ରେ କୋଉଠି ଦେଖିଲ?
ହୁଁ ଭିଡିଓ କଲ୍ କରୁନ୍ତି ଏ ବନ୍ଦର ଫନ୍ଦର ଗଲେ।
ହଁ ପାରାଦୀପରେ ତ କେତେ ଜାଗା ଅଛି ନଉରୁ ବଙ୍ଗଳା ଅଛି। ପ ହର ବନ୍ଧ ଅଛି, ପାରାଦ୍ୱୀପ ବନ୍ଦର ଅଛି ଜାହାଜ ଅଛି। ସମୁଦ୍ର କୂଳ। ତୋମର ଟିକେ ପାହାଡିଆ ଏରିଆ। ଏ ଆମର ଟିକେ ପାହାଡ ଏରିଆ ନୁହଁ ଆଉ। କିନ୍ତୁ ନେଚର୍ ଉପରେ ଭଲ ଅଛି ଆଉ। ହଁ ମାନେ ବାଲି ଏରିଆ ଆଉ। କିନ୍ତୁ ତୋମକୁ ଭଲ ଲାଗିବ, ମୁଁ ଭାବୁଛି।
ହୋ କେବେ ଯିବା ବୁଲିକି ଆସିବା ଆଉ।
ତୋମ ବାବା ତ ଆସୁଛନ୍ତି ବାବାଙ୍କ ସାଙ୍ଗରେ ଆସିବ।
ଯିବା ଆଉ କେବେ ଦେଖିକି ଯିବା ଆଉ।
ହୁଁ। ଆଉ କଣ କୁହ? ତୋମର କେତେ ଭାଇ ଭଉଣୀ? ତୋମ ଘରେ ସବୁ କିଏ କିଏ ଅଛନ୍ତି?
ଆମେ ତିନି ଭଉଣୀ ବାବା, ମାମା।
ଓହୋ, ତିନି ଭଉଣୀ ତୋମେ।
ହଁ।
ଆଚ୍ଛା, ଆଚ୍ଛା।
ଆଉ ତମର?
ମୁଁ ମ ମୁଁ ମୋ ବଡ ଭାଇ ମୋ ବାପା ମା ମୋର ଜେଜେମା ଆଉ। ଏତିକି ଆମର ଛୋଟ ଫ୍ୟାମିଲି ଛୋଟ ପରିବାର ଖୁସି ପରିବାର।
ଉ ଛୋଟ ପରିବାର ସୁଖୀ ପରିବାର ଆଉ।
ହଁ ଆଉ ସେଇୟା ଛୋଟ ପରିବାର ଖୁସି ପରିବାର। କାଇଁ ତମର କଣ ଦୁଃଖ ପରିବାର ତମର ତମର ବି ତ ଭଲ। ଝିଅ ଆଉ ସବୁ କାମ ଦାମ କରିଦଉଥିବ ମାଙ୍କ ବୋଝ ହାଲକା ହେଇଯାଉଥିବ।
ନାଇଁ ଆମର ବି ବହୁତ ଭଲ। କିଛି ଅସୁବିଧା ନାହିଁ।
ରୋଷେଇ ବାସ ସବୁ ଜାଣିଛ?
ହଁ ସେମିତି ସବୁବେଳେ କରେନି କିନ୍ତୁ କରେ ଆଉ।
ଆଉ ତମ ଦି ତମ ଭଉଣୀ ମେନେ ସବୁ ତମ ଠାରୁ ବଡ ନା ତମଠାରୁ ସବୁ ଛୋଟ?
ନାଇଁ ନାଇଁ ସେ ମୋ ଠୁ ସାନ।
ହଁ ମୁଁ ଦି ଜଣଜାକ ତମଠୁ ସାନ?
ହଁ।
ମାନେ ତମେ ଆଗ ବାହା ହେଇଯିବ ନା?
ହୁଁ ହୁଁ କାଇଁ ଆଗେ କାଇଁ ବାହାଘର କଥା ଚିନ୍ତା କଲଣି।
ନା ନା ତମେ ବଡ ଅଛ ନା ତମେ ଆଗ ବାହା ହେଇଯିବ।
ଆଉ ଏଜେ ହେଇନି ହଉ ଦେଖିବା ସେ ସମୟ ଆସୁ।
ହୁଁ ସେ ମାନେ ସେୟା ମୁଁ କହୁନି ଯେ ଏବେ। ମାନେ ଯାହା ହେଲେବି ସେ ଦି ଜଣ ଠାରୁ ତମେ ଆଗ ବାହାହବ ନା।
ନହେଲେ ଗୋଟେ କାମ କରିବା ତାଙ୍କୁ ଆଗେ ବାହା କରେବା ଦବା।
ହୁଁ ଆଉ ସେମିତି କେମିତି ହବ।
ଆମେ କଲେ ହବନି ନା ହବ।
ହୁଁ।
ଆଗେ ତାଙ୍କୁ ବିଦା କରିଦବା।
ଆଉ ତମ ଘର ସମସ୍ତଙ୍କ ଦେହ କେମିତି ଅଛି?
ହଁ ସମସ୍ତଙ୍କ ଦେହ ପାଇଁ ଭଲ ଅଛି। ଆଉ ତମେ ଘରକୁ ଯାଇଥିଲ କି ନାଇଁ ରଜରେ?
ହଁ ଘରକୁ ଆମର ଛୁଟି ହେଇଥିଲା ଯାଇଥିଲୁ। ସ୍କୁଲ କେତେବେଳେ ଛୁଟି ପଳେଇଲା ଜଣା ପଡିଲାନି ଘରକୁ ଯିବା ପାଇଁ ଇଚ୍ଛା ହଉନଥିଲା ଘରୁ ଯେମିତି ଗଲୁ ଘରୁ ଆସି ଆସିବା ପାଇଁ ହଉନି ହଷ୍ଟେଲକୁ।
ସେଇତ ହଷ୍ଟେଲ ଗଲା ମାନେ ସେଇ ଅବସ୍ଥା। ଗଲେ ଆସିବା ପାଇଁ ଇଚ୍ଛା ହେବନି ଆଉ ଯଦି ହଷ୍ଟେଲରେ ଥିବୁ ଯିବା ପାଇଁ ଇଚ୍ଛା ହେବନି।
ଜମା ବି ଆସିବା ପାଇଁ ଇଚ୍ଛା ହଉନଥିଲା କଣ କରିବା? ଭବିଷ୍ୟତ କୁ ବି ତ ଦେଖିବାକୁ ପଡିବ ନା।
ହୁଁ ପ୍ଲସ୍ ଟୁ ସରିଛି ଏବେ କଣ କରୁଛନ୍ତି?
ପ୍ଲସ ଟୁ ସରିଛି ଏବେ ମୁଁ ବି ଏସ୍ ସ ଆଇଟିଏମ୍ କରୁଛି।
ଆଚ୍ଛା।
ହୁଁ। ମାନେ ପ୍ଲସ ଥ୍ରୀ ଆଉ ଆଇ ଟି ଲାଇନ ଆଉ।
ହୁଁ ମନ ଦେଇକି ପଢା ପଢି କର।
ହୁଁ ଚାଲିଛି ତ ଆଉ।
ଆଉ ତମ ଆଡ଼େ କଣ ମାନେ ତମ ଗାଁରେ କଣ ସବୁ ଫେମସ୍।
ଆମ ଆଡେ ଆମ ଆଡେ ମତେ ବିସେ ଆମଆଡେ ଗୋରେଖନାଥ। ସାରଳା ଏଇସବୁ ଫେମସ ଆଉ।
ଆଚ୍ଛା ଓହ ତମକୁ ସବୁଠୁ କେଉଠିକି ଯିବାକୁ ଭଲ ଲାଗେ?
ମତେ ସବୁଆଡେ ଯିବାକୁ ଭଲ ଲାଗେ ନୂଆ ନୂଆ ଜାଗା ଯିବାକୁ ଭଲ ଲାଗେ।
ହୁଁ।
ହୁଁ ତମୁକୁ କୁଆଡେ ଯିବାକୁ ଭଲ ଲାଗେ?
ମତେ ତ ମାନେ ଯୁ ସବୁଆଡେ ଯିବାକୁ ପସନ୍ଦ।
ତମର ତ କେନ୍ଦୁଝର ଏବେ ରଥଯାତ୍ରା ହବ ଫେମସ୍ ତୁମର କେନ୍ଦୁଝରର ଆଉ।
କେନ୍ଦୁଝର ଫେମସ୍ ହଁ କେନ୍ଦୁଝର ଫେମସ୍। କିନ୍ତୁ ସବୁଠୁ ମାନେ କହିବାକୁ ଗଲେ ଫେମସ୍ ତ ପୁରୀ ନା।
ସେମିତି ପୁରୀ ତ ଉଁ ଯିବା ପୋକ ମାଛି ଭିତେରେ ତମେ ହଜିଯିବ।
ଇ ହା ହା ଆମ ଗାଁରେ ବି ଭଲ ହୁଏ ରଥଯାତ୍ରା। କୁ ବେଶୀ ବଡ ନୁହେଁ କି ବେଶୀ ଛୋଟ ନୁହେଁ ଆଁ। ବୋହୁତ ଭଲ କିନ୍ତୁ ହୁଏ।
ହୁଁ।
ଆମର ଟିକେ ବଡ ଗାଁ ତ ସେଥିପାଇଁ ଆଉ।
ଆଚ୍ଛା ଆଚ୍ଛା। ଆଉ
ହଉ କଣ କୁହ।
ତମ ଗାଁରେ କଁ ଖୁଦୁରୁକୁୁଣି କର।
ହଁ ଆମ ଗାଁରେ କରନ୍ତି କିନ୍ତୁ ମୁଁ କରେନି।
କାହିଁ ତମେ କରନି?
କରେନି ଏମତି ଆଉ।
ଜମା କରନି।
ନାଇଁ ଟୋଟାଲ୍ ମୁଁ କରେନି।
ଓ ହେଇ ବା।
କରନ୍ତି ଆମ ଗାଁରେ ଆମ ସାଇରେ ସବୁ କରନ୍ତି କିନ୍ତୁ ମୁଁ କରେନି ଆଉ।
ଉଁ ହୁଁ। ହଉ ମତେ ତମେ ଫ୍ରି ଅଛି ଯଦି ଆଉ ଗୋଟେ କଲ୍ କରିଦିଅ ଆଉ।
ହଉ।
ହଉ ହଉ।
ଓ ଠିକ୍ ଅଛି।